କଣ-ଅ-ଅ-ଅ ଶୁଭ ସକାଳ।
ହଁ ଶୁଭ ସକାଳ। ଆଉ କୁହନ୍ତୁ। ଆଛ୍ ହଁ ଉଠି ସାଇଲିଣି। ଆଉ କଣ ସକାଳୁ ସବୁ ଖବର କୁହ?
ସକାଳୁ ତ ଖବର। କିଛି ନାହିଁ ସେମିତି ହେଲା ନିତ୍ୟ କର୍ମ ସାରି ନିଜ କର୍ମରେ ଯୋଗଦବା କଥା ଆଉ। ସକାଳ ଆଉ କିଛି ନାହିଁ ଛତୁଆ ଟିକେ ପିଇ ଦେଇଥିଲି ଆଉ।
ଯା ଅଉ ମା ଛତୁଆ ଛତୁଆ କଣ ଯା ଭଲ କ
ଆପଣ ବୋଧେ କିଛି ଖାଇନାହାନ୍ତି ଏଠି।
କୁଡୁ ଆଉ ଚାଆ ଖାଇସାରିଲିଣିି।
ଆ ସକାଳୁ ସେ ସବୁ ଖ ପେଟ ଗରମ ଖାଦ୍ୟ କାଇଁ ଖାଉଚନ୍ତି?
ଆଉ କଁ ଏଇ ଖାଏ ଚୁଡ଼ା କଦଳୀ ଖାଏ। ଚୁଡା କଦଳୀ ଖାଏ। ଅଁ ମତେ ଭଲ ଲାଗେନା ବେଳେବେଳେ।
ନା ବେଳେ ବେଳେ ନୁହଁ ତାକୁ ଖାଇବ ଏରା ଯୋଉ ଉ ଉ ଉ ଗରମ କୁ ଖରା ହଉଚି। ଚୁଡା କଦଳୀ ଦହି ଗୁଡ। ଆକୁ ଖାଇବ ପେଟ ଥଣ୍ଡା ମୁଣ୍ଡ ଥଣ୍ଡା ବଡି ଥଣ୍ଡା। ଆଉ ତାହେଲେ ଆପଣ ତ ସ୍ନାନ କରିନଥିବେ?
ବହୁତ ଥଣ୍ଡା କହିଲେ ମନେ ହେଲେ ଖାଉଚୁ କାଇଁ ଏତେ ଚୁଡା କଦଳୀ ଏତେ ଖାସ୍ ଲାଗେ ନା ସେଥିପାଇଁ ମୁଁ କହିଲି ଆଉ ବେଳେ ବେଳେ ଖାଇଦିଏ ଆଉ। ଆଉ କଣ ହଉଛି କଣ ଅଭିକା କଣ ହଉଛି।
ଏ ବଡ଼ି ଭଜା ହଉଛି ଆଳୁ କଥା ହଉଛି ପରିବା କଥା ହଉଛି ଭଜା ହବ ଆଉ।
କଣ ଆଜି କଣ ଏତେ ସକାଳୁୁ
ଖରା ହଉଛି ପଖାଳ ଖାଇବା ପାଇଁ ଏ ସବୁ ଆୟୋଜନ।
ଆଚ୍ଛା ଆଚ୍ଛା।
ହଁ ମୁଁ ତ ଭାବୁଛି ଯିବି ବୋଲି ଯାଇପାରୁନି ଆଉ ଖାଲି ଏମିତି ତମକୁ ମିଛରେ ଖାଲି କହୁଛି ମୁଁ ଆଜି ଯିବି କାଲି ଯିବି। ହ
ଖାଲି ଭାବୁଥା।
ମୁଁ ଯାହା ଖାଲି ଭାବୁଛି କି ଭେଲ ଯାଇପାରୁନି । ହଁ ଭାବନା କଣ କରିବା ମଣିଷ ତ। ଏମିତି ଭାବି ଭାବି ଦିନ ପଳ ହେଉଛି ଆଉ ଆଜିକାଲି
ହଁ ଦିନ ମାସ ବାର ସବୁ ଅତିକ୍ରମ କରିଯିବ। ଆଉ।
ହଁ ମୁଁ।
ଆଉ ଗାଁ ର ଖବର କଣ ବ ଗାଁ ର ଖବର କଣ।
ଗାଁ ରୋକ ପ ହାଲଚାଲ ନିଆଁ ଧୁଆଁ।
ନ ନାଇଁ ସକାଳୁ ସକାଳ ସମସ୍ତଙ୍କ ଗାଁ ର ପରିବେଶ ଅଲଗା ଅଲଗା ଲାଗେ ଆମ ଆମ ଗାଁ ଗରେ ବି ସବୁ ଅଲଗା ଲାଗେ। ନାଇ କି।
ହ ଆଉ।
ବୋଉ ମତେ ସାହାଯ୍ୟ କରୁଛନ୍ତି ରୋଷେଇ ପ୍ରସ୍ତୁତିରେ। ବାପା ବଜାର। ଯାଇଛନ୍ତି। ଆଉ ଭ୍ରାତା ଜଣେ ଶୋଇଛନ୍ତି ଆଉ ଭାତା ଜଣେ ତ ଭ୍ରମଣରେ ଯାଇଛନ୍ତି ଆଉ। ନ ଆଶିବ ହଁ ଆଜି ଶୁକ୍ରବାର। ସେ ରବିବାର ଦିନ ମେଳରେ ବର୍ତି ହଁ। ରବିବାର ଦିନ ରେଳରେ ବସିବେ ସୋମବାର ଆସି ଓଡିଶାରେ ପହଞ୍ଚିବେ ।
ଓହଉ ଆଉ ସବୁ ଦିଅ ପା ସବୁ ଭଲ ଆ ଦିଆପା ଭଲ ନା।
ହଁ ଦେହଉ ପା ସମସ୍ତଙ୍କର ସୁସ୍ଥ ସବଳ ଅଛି। ଛନ୍ତି ତ ଏପର୍ଯ୍ୟନ୍ତ ଏ ଟିକେ ଗରମ ଗୁଳୁ ଗୁଳି ପାଇଁ ଟିକେ ଅସୁସ୍ଥ ଅନୁଭବ କରୁଛନ୍ତି ନଲେ ସବୁ ଭଲ।
ତ ଆଜି ସକାଳର ଖରା ଆଜି କେମିତିଆ?
ନା ନା ଆଜି କାଇଁ ଖରା ଟା ମତେ କେ କମ ଲାଗୁଛି।
ହଁ ଆଜି କମ୍ ଲାଗୁଛି।
ପୁରା କାଇଁ ଖରା କେହି ଲାଗୁନି ପୁରା କାଉଁଳିଆ ପାାଗ କରିଛି।
ପୁରା କାଉଁଳିଆ ପାଗ‌ ଅଛି ହଁ ଆଜି କାଇଁ ଆଜି ଏଠି ଖରା ଏଠି ଆମର ଚଡ ଖରା
ସୁର୍ଯ୍ୟ ନା ସିଏ ଆମକୁ ସୁର୍ଯ୍ୟ ଦେବତା ଟିକେ ସନ୍ତୁଷ୍ଟ ହେଇଛନ୍ତି। ନହେଲେ ଏତେ ଲୋକଙ୍କୁ ଓଡିଶା ବାସୀ ହଉ
ହଁ ତମ ସାର ଟିକେ ତମ ସାର ଟିକେ କମ ପକେଇଛନ୍ତି।
ହଁ ଆମର ଟିକେ କମ୍ ଆମର ଟିକେ ଦୁ ଦୃଷ୍ଟି ପ୍ରକୋପ ଅଳ୍ପ ଅଛି ଆଉ।
ହଁ ଆମ ଉପରେ ବା ରାଗିକି ଏଇ କରୁଆ ସାଇଡି ଦେଇଛନ୍ତି ବୋଧେ ବେଶୀ।
ରାଗି ରାଗି ହଁ ରେ ଯ ତମ ଗାଁ ଲୋକଙ୍କ ଉପରେ ରାଗ ଟିକେ ଅଛି କଣ ସୁ
ଆଛା ଆଉ ଆଉ ଗାଧୁଆ ପାଇଁ ଆଜି କଣ ଖାଦ୍ୟ?
ମୁଁ ସକାଳ ଖାଦ୍ୟ ପ୍ରସ୍ତୁତି କରିସାରିଲା ପରେ ମଧ୍ୟାହ୍ନ ଭୋଜନ ପାଇଁ ଚିନ୍ତା କରିବି କଣ ହବ କଣ ନାହିଁ ମୁଁ ତାକୁ ବି ଜାଣିନି କଣ ହବ ଆଉ। ଆମିଷ ହେଇପାରେ ନିରାମିଷ ହେଇପାରେ।
ତଥାପି ଦିଟା ଏକାଥରେ ଆଜି ହବ।
ହଁ ଯାହା ଯାହାଲେ ତ ଆମର ଯେତେବେଳେ ବି ହଉଛି ଆମିଷ ନିରାମିଷ ଉଭୟ ହଉଛି। ଆମିଷ ଲୋକ ଅଧିକ କିନ୍ତୁ ନିରାମିଷ ଯୋଉ ଜଣେ ଦି ଜଣ ଅଛନ୍ତି ବାଧ୍ୟ ତାଙ୍କ ପାଇଁ କରିବାକୁ ନ ସିଏ କଣ ଖାଇବେ?
ଆଉ ତମ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କଲେଣିି?
ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କଲଣି? ମୁଲ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କଲେଣି?
ତମେ ଘର ଭିତରେ ଭଉଣୀ ଅଛ ପଦାକୁ ଟିକେ ଆଇଲେ ଭଲ ହୁଅନ୍ତା ମାନେ
ନାଇଁ ନାଇଁ ମୁଁ ପ ପୁରା ଆସିକି ଆ ଆପଣଙ୍କ ମାନେ ତୁଳସୀଙ୍କ ଘର ଫାଟକ ଆଗରେ ହିଁ ଠିଆ ହେଇ ଗପୁଛି।
ତଥାପି କଥାତା ଆମ ଠିକ ସେ ଆବାଜ ଆସୁଛି ସେଥିପାଇଁ ମୁଁ କହିଲି ବୋଧେ କଣ
ନା ନାଇଁ ତୁମର ଏ ଅସୁବିଧା ହଉଥିବ କହିପାରିବିନି କି ମୋର ପୁରା କିଛି ସବୁ ସୁବିଧା ସବୁ ଅସ୍
ମୁଁ ବା ଏଠି ମୁଁ ଏଠି ତାରିଣୀ ମାଆଙ୍କ ଆଗରେ ପୁରା ଠିଆଇକି କଥା ହଉଛି ସେଠି ଟିକେ ନେଟୱର୍କ ମାନେ କିଛି ଅସୁବିଧା ହବାର ନାହିଁ।
ବୋଧେ କିଛି ଅସୁବିଧା ରହୁଛି ଆଉ।
ଆଚ୍ଛା ସେତ ଆମ କିଛି ତ ସେଟା ବିଷୟରେ ଆମେ କହିପାରିଆନି ଦେଖିବାଉ କରୋନା ପଟ ପରେ କଣ ହଉଛି ଆଉ ଆଉ ସବୁ ଆଉ କଣ ଖବର ଭଉଣୀ କୁହନ୍ତୁ।
ଖବ ବର ଆଜି ଆପଣ ବୋଧେ କିଛି ବନ୍ଧୁବାନ୍ଧବଙ୍କର ଭୋଜି ଭାତ ଅଛି ଆପଣ ବୋଧେ ଯାଇପାରନ୍ତି।
ମତେ ଆଜି ଲାଗୁଛି ଭାବୁଥିଲି ଆଜି ଯିବି ବେଲି ଦେଇ ଘରକୁ ମ ଭାଇ ଏଇନା ଫୋନ କରିଥିଲା ଭାଇ କହିଲା ମୁଁ କହିଲି ଆଉ ଯାଉ ଯିବି ଯଦି ହେଲାମ ତାପରେ ତମୁ ଟିକେ ଲଗେଇଦେଲି କଲ୍ ମୁଁ କହିଲି ଆମେ ଟିକେ ଭଉଣୀ ଟିକେ କଲ ଲଗେଇଦିଏ ଲଗେଇନି ପର୍ନଟୁ କହିଥିଲି।
ନା କାଲି ମୁଁ ଲଗେଇଥାନ୍ତି ଆଉ ମୋର ଏମିତି ଅସୁବିଧା ହେଲା ଆପଣଙ୍କ କଥା ଫୋନ୍ ଲାଗିପାରିଲାନି ସେଥିପାଇଁ ବହୁତ ଅସୁବିଧା ହେଲା।
ଆଉ ଇଏ କଲ କରିକି ଆଗେ ଜଣେଇଲେନି।
କୋଉ କଥା କହିଲେ?
ଆଗେ ଆଗେ ଟିକେ ଫୋନକରିଦେଇଥାଆନ୍ତେ ତାପରେ ଆମେ
ଏ ଆଉସ୍ତ ରହିଲି ଆଉ ଟିକେ ପିଲା ଶିକ୍ଷା କଣ ଚି ନା ସେଥିରେ ଦି ଘଣ୍ଟା ଅଢେଇ ଘଣ୍ଟା ସେଠ
ଆଃ ମନ ରହୁନି ଆଉ। ଆଉ କଣ କୁହ ଆଜି କୁଆଡେ ବାହାଘର ଫାହାଘର ଆଜି କଣ ସାଙ୍ଗ ହଁ ଆଜି କଣ ସାଙ୍ଗସାଥି ବାହାର କୋଉଠିଥବ ଯିବି କି
ନା ନା ସାଙ୍ଗସାଥି ଆଉ ପୋଛି ହେଇଗଲେଣି ଆଉ ଜଣ ଅଧିକ ଅଛନ୍ତି ସେ ବୋଧେ ଝାଟିଆ ଏ ସବୁ ବାହା ଏବେ ଏଇ ବର୍ଷ ଆଉ।
ଆଚ୍ଛା ହଉ ସେ ଝାଟିଆ ସେ ହେବେ କି ନାହିଁ ସନ୍ଦେହ
ଆ ତ ଖଠ ହଁ ସବୁ ଅଛନ୍ତି ସବୁ ଲମ୍ବା ଧାଡିରେ ଅଛନ୍ତି ଜଣେ ପରେ ଜଣେ ଜଣେ ଜଣେ ସେ ଆଉ
ଆଚ୍ଛା ଆଉ ଭଉଣୀ ତମର କଣ ବାହାଘର ଫାହାଘର ଖୋଜା ହେଲାଣି।
ନା ଖୋଜିଲେ କଣ ହବ ମୋର ଏଇ ବର୍ଷ ଇଚ୍ଛା ହିଁ ନାହିଁ। ସେ ବିବାହବନ୍ଧନ ବାନ୍ଧି ହେବକୁ।
ସେ ନାଇ କଣ ଘର ଲୋ ବାପା ମା ବି ହଁ ହଁ ମୁଁ ବୁଝିଲି ହଁ। ଆଚ୍ଛା ଘର ସବୁ ସମସ୍ୟା ଲାଗି ଇଚ୍ଛା ହଉନି। ପୁଣି ତମେ ବାପା ମା ବି ଚିନ୍ତା କରିଥିବ କି ଆମେ ଝିଅକୁ ଟିକେ ବୁଝା ବୁଝି କରିଥିବେ କୋଉଠି ଗୋଟେ ଭଲ ବର ଗୋଟେ ଦେଖିକିରି।
ହଁ ନା ସେ ସେ ବୁଝାବୁଝି କରୁନାହାନ୍ତି। ସେ କହିଲ ସେ କହିଲ ଝିଅକୁ ସବୁଦିନ ପାଇଁ ରଖିବେ ଏଠି।
ଓହୋ ନାଇଁ ତମେ ମତେ ମିଛ କହୁଛ ଭଉଣୀ। ବାପା ମା କେବେ କହିବେ ସବୁଦିନ ରୁହନ୍ତୁ ବୋଲି।
ବାପା ମା ବା ଏବେ ମୁଁ ମା କଥା କହିପାରିବିନି ବାପା ଚାହୁଁଛନ୍ତି ଝିଅ
ବାପା ଚାହୁଁଛନ୍ତି ବାପା ସେତେବେଳେ ଚାହିଁବେ ବାପା ବା ଝିଅଙ୍କୁ ବେଶୀ ଭଲ ପାଆନ୍ତି ନା। ହଦଳରେ ଗେଲ୍ଲା।
ବାପା କହୁଛନ୍ତି ବାପା ବି ମୁଁ ଯେପର୍ଯ୍ୟନ୍ତ ଅଛି ତୁ ଥାଆ।
ଆଚ୍ଛା ବାପା ଆ ଝିଅ ବେଶୀ ଗଲ ପାଆନ୍ତି ନୁ କି ଭଉଣୀ। ବାପା ଝିଅଙ୍କୁ ଟ ବେଶୀ ଭଲ ପାଆନ୍ତିନି କି? ହଁ ହଁ। ଆଉ ମା ଖାଲି ମା ମା ମାନେ କହୁ ଝିଅଟା କଣ ମା ମାନେ ଚିନ୍ତା ବେଶୀ କରିଥିବେ ମୋ ଝିଅ କଣ କେମିତି ବାହାସାହା ହେଲେ କଣ କେମିତି ରହି କଣ କେମିତି କରିବ ହଁ। ଆଉ ଏଇ ସ କଣ ଏ ମାଆ ଯଉ ଚିନ୍ତା ଆଉ କେମିତି ଭଲ ଜାଗାରେ ମୋ ଝିଅଟା ବାହା ହୁଅନ୍ତା ଆମୁକ ଏଇ ଯୋଗୁ ଆଉ। ତମ ମତ କଣ ଆର ବର୍ଷ କହୁଛ ବାହା ହବ। ହଁ ହଁ ସି ସବୁବେଳେ ଭାବଥିଲେ ରାତି ହି ପାହିଲେ। ସବୁବେଳେ ଭାବୁଥିବେ କେମିତି କଣ ସବୁ ଭଲ ହଉ, ଭଲ ଜାଗାରେ ବାହାହୁଏ ଭଲ ଜାଗା ରୁହନ୍ତୁ। ହ
ନା ଆମେ ଏତ ଆମେ ଘରେ ଚିନ୍ତା କରୁଚୁ ସାନ ଭଗିନୀ ପାଖରୁ ଆରମ୍ଭ କରିବୁ ବୋଲି ବିବାହର। ଆମର ସାନ ଯିଏ ତାକୁ ଛାଡ଼ି ଦେବୁ ହଁ। ତାଙ୍କୁ ଯ ଛାଡିଦବୁ ସାନ ଯିଏ ସବୁ ସାନ ଦାଦାଙ୍କ ଯିବ, ତାଙ୍କୁ ଯୋଉ ଭଗିନୀ ଅଛନ୍ତି, ତାଙ୍କୁ ପାଖରୁ ଟିକ ଆରମ୍ଭ କରିବୁ। ଏ ତମେ ଜାଣିପାରୁଥିବ ନା କ କହିବିନି ତମେ ଜାଣିପାରୁଥିବ କାହା କଥା କହୁ
ଆଚ୍ଛା ବୁଝିଲି ବୁଝିଲି ଆଉ ହ ସେ ବି ଗୋଟେ ପ୍ରକାର ଭଲ ହୁଅନ୍ତା।
ସିଏ ବି ଇଚ୍ଛା କରୁନାହାନ୍ତି, କିନ୍ତୁ ଆମେ କଣ କରିବୁ ଆମେ ଟିକେ ଭାବୁଛି ଛୋଟ ପିଲାଙ୍କୁ କଲେ ଉପଯୁକ୍ତ ବର ପାଇପାରିବେ ସେମାନେ।
ହଁ ସେ ବି ଠିକ କଥା। ଆ ଚିନ୍ତାଧାରା ସବୁ ତ ଆ ସବୁ ଏମିତି ନହେଲେ ସେମିତି କରିବାକୁ ପଡିବ। ଯେମିତିଲେ ଯୋଉ ବାଟ ହେଲେ ବୁଦ୍ଧି ଖଟେଇଲେ ଆ ଲୋକେ କହୁିନି ଉପାୟ କଲେ ବୁଦ୍ଧି ଛାଆ କକୁ
ଆସ ଇଚ୍ଛା ଥିଲେ ଆ ଇଚ୍ଛା କରୁନି ତା ଯୋଉ ସ୍ମୁତି ଶକ୍ତି ଚାଟା ଯ ହରାଇବାକୁ ପଡିବ, ତାର
ଆଚ୍ଛା ନାଇଁ ତମ ଭାବନା ଟା ସତ ହଉ, ନହେଲେ ଯାହା ଭାବିଛ ତାହା ବି ହଉ।
ଦେଥାପି ମସ ଯି ଡର ଅଛି ପୁରୀ ଫେରେ ସେ ଆଗେ ମତେ ଧରିବ। ହଁ ଏମତି ତ ହଉଛି ଏଠି ଆଉ।
ହଁ ଦେଖାଯାଉ କଣ ହଉଛି, ଏ ସମୟ କହି ଆଉ ତମେ କଣ ରୋଷେଇ କରିବ ବୋଲି କହୁଥିଲେ? ହଉ ମୁଁ ଯଦି ହେଲା ଟାଇମ ହେଲେ ଯିବି ହଁ ମୋର ତ ଟାଇମ୍ ତମେ ଯିବେକୁ ହେଲେ ନା ସେଥିଲାଗି ହଉ ହଉ ହଉ ଧନ୍ ହଉ ଭ ଭଉଣୀ ନ ଧନ୍ୟବାଦ।